ହାଲୋ।
ହାଲୋ।
ଶି ସାଉଣ୍ଡ ଆସୁଚି କି ରୋଡ ସାଇଡରେ ଅଛୁ?
ନା ଘରେ ଅଛି।
ଓହୋ କଣ କରୁଚୁ?
ବସିଚି।
ଯାହା ଦେଇଥିଲେ ଘରେ ଲେଖିବା ପାଇଁ ଲେଖି ସାରିଲୁୁ ନା?
ଲେଖିବି। ଆଜି ଲେଖିବି।
କେତେ ଓହୋ ନା। ସୋମବାର ଦିନ ତ କ୍ଲାସ ଅଛି ଆଉ। କିଛି କଥା ନ ଆଉ ଗୋଟେ କଉ ଗୋଟେ କହିନଥିଲେ ନା କରିବା ପାଇଁ? ସି ଇଏ କହୁଥିଲା ସନ୍ତୋଷିନୀ ବି କହୁଥିଲା ସେ ଆପର ନାଁ ଟା କଣ ସେଟା?
ଗୁଗଲ ଡକ୍ସ।
ଗୁଗଲା ଡକ୍ । ସେଟା କଣ ଗୁଗୁଲ କ୍ରମରୁ ମାନେ ସର୍ଚ୍ଚ କରିକି ପାଇବେ ନା କେମିତି?
ହଁ।
ଗୁଡ ।
ହଁ
ମ୍ୟାମ କହିଥିଲେ ମେସେଜ କରିବା ପାଇଁ ମୁଁ ବି ପନି କଣ ହଁ, ଫୋନ କରିକି ବୁଝିଲୁ ପୋଷ୍ଟର ନମ୍ବର ଦେଖିକି। ହଁ,
ନା,
ହଉ,
ନା,
ଓ ହୋ,
ହୁଁ,
ଘରେ ସବୁ କଣ କରୁଚନ୍ତି? ଘରେ ସବୁ କଣ କରୁଚନ୍ତି?
ସାନ ଭଉଣୀ ପାଠ ପଢୁଚି ମୋ ମା ରୋଷେଇ କରୁଚି ବାପା ନଡ଼ିଆ ଭାଙ୍ଗୁଚନ୍ତି
ଏକୁଟିଆ ବସିଚୁ ନା କିଏ ଆଖ ପାଖରେ ଅଛନ୍ତି।
ଅଛି ମୋ ଭଉଣୀ,
ଓହୋ, ମୋର ଏପଟୁ ମାନେ ମୋ ଏପଟୁ କିଛି ଶବ୍ଦ ଶୁଭୁଛି କି ସେପଟକୁ।
ନା,
ସୁବୁନି,
ନା
ନାମ ଟିଭି ଚାଲିଛି ତ ସେପଟେ ଜୋରେ ଭାବିଲି କିଛି ସ ସବୁଥିବ ସେଥିପାଇଁ,
ହଁ
ମତେ ଯାହାବି କିଛି ବାହାରିଥିବ ପରୀକ୍ଷା ପାଇଁ, ତୁ ହେଲା ଯାହା ବି ଚାକିରି ପାଇଁ ମତେ ଟିକେ ଜଣେଇବୁ । ତ ମୁଁ ରଖୁନା। କିଛି ବି ଡାଟା ରଖୁନି ସେଥିପାଇଁ ସମୟ ବି ବାହାର କରିପାରୁନି । ତ ମୋ ପାଇଁ ଦରକାର ମୋତେ କହିବୁ ଠିକ ଅଛି।
ହଁ,
ଆଉ କଣ କହ ଖାଲି ମୁଁ କହୁଥିବି।
ତୁ କଣ କରୁଚୁ?
ମୁଁ ବସିଚି ବସିଚି ପୁଣି ଝିଅ କହୁଥିଲା କଣ ଲେଖିବ ତାଙ୍କର ଦିଆ ହେଇଛି। ଛାଡି ଦେଇଛନ୍ତି ସେ ଲେଖିବ ବୋଲି କହୁଥିଲା ଯାଇଛି ସେ ଓଷଧ ପାଇଁ ଆସିଲେ ନେଇଯିବ ଫୋନ ସେଥିପାଇଁ ମୁଁ କହିଲି ବସିକି କଣ କରିବି ଦେଖିବା ଚେଷ୍ଟା କରିବା କଣ ହଉଛି କଣ ନାଇଁ।
ଆଜି ମୁଁ ଘରେ ପହଞ୍ଚିଲା ବେଳକୁ ସେମାନେ ପଳେଇଥିଲେ ।
ସେ ତ କହିଲା ଯୋଉ ନାହାନ୍ତି ବୋଲି ଦେଲା କୋଉଠି କାହା ପାଖରେ?
ତାଙ୍କ ପୁଅ,
କୋଉ ପଟିଏ ଗଲା ଓ ସେ ବୋଧେ ଏପଟେ ପଳେଇଛନ୍ତି ବନ୍ଧ ବାଟେ ବୋଧେ ପଳେଇଚନ୍ତି ।
ମତେ ବି ଆଉ ଫୋନ କରିନି ତତେ ଆଉଫୋନ କରି
ଚା । କବାଟ କିଏ ଦେଲା
ହାଲୋ ।
ହଁ।
ଯଉ ସେ ଯଉ ପଇସା । ସେ ଦେଇକି ଯାଇଛନ୍ତି ନା ଦେଇନାହାନ୍ତି। ତିଇ ।
ପଇସା ଦେଇ ସାରିଚନ୍ତି।
କେତେବେଳେ ଦେଲେ ସକାଳେ ନା ଚାରିଟା ବେଳେ ମାନେ
ହଁ ସେ ସକାଳୁ ଦେଇଥିଲେ ସ- କାଳୁ ଦେଇଥିଲେ
ସକାଳୁ ଦେଇ ଥିଲେ ଆଉ କେତେ ହିସାବ କରିବା ସେ ଜଣେଇ ନାହାନ୍ତି ଆହୁରି ପଇସା ତୋଳେଇବାକୁ ପଡିବ କେତେ କଣ ହେଲା କେଜାଣି ପଚାରିନି ବି? କେହି କିଛି ଜଣେଇ ନାହାନ୍ତି। ଘରେ ପଚାରିଲଲେ କାହିଁକି ଲେଟ୍ ହେଲା।
ନା । ଠିକ ଟାଇମ ରେ ପହଞ୍ଚିଛନ୍ତି।
ମୁଁ ତ କଇକି ଯାଇଥିଲି ଚାରିଟା
ହଁ।
ମତେ କିନ୍ତୁ ପଚାରିଲେ ଏଠି ସମସ୍ତେ ଆମ ଘର ଲୋକଙ୍କୁ ଛାଡଦେଇ ସମସ୍ତେ ପଚାରିଲେ କି କାହିଁକି ଆଜି କଣ ମାନେ ଲେଟ ହେଲା ଆସିକି ପହଞ୍ଚିବା ଟା ମତେ ସମସ୍ତଙ୍କୁ ପୁଣି କହିବାକୁ ପଡିଲା କାହିଁକି ଲେଟ ହେଲା।
ହୁଁ ।
ଆଉ ତମ ଝିଅ କ ପାଠ ପଢୁଚ ନା ପାଠ ପଢୁନି?
ହଁ ପାଠ ପଢୁଛି ତା ସାଙ୍ଗ ଆଉ ସିଏ ବସି ପାଠ ପଢୁଛନ୍ତି। ନାଇଁ ଥାଉ ମୁଁ କଇଲି ବା ଚଢିବାକୁ କିଏ ଜୀବ
ହିଁ କଣ କହୁଛୁ କହ
ଆଉ କଣ? ଆଉ କଣ କହ
ମୁଁ ତ ଖାଲି କହୁଛି ତୁ ତ ଚୁପ ରହିାଯାଉଛୁ । କଁ କହିବି। ଏବେ ଯୋଉ ପରୀକ୍ଷା ଗଲା ରେଜେଟ କେବେ ବାହାରିବ
ହୁଁ।
ରଜ ପରେ
ରଜ ପରେ ନାଁ ଏବେ ଆରାଇ ଏକ୍ଜାମ ଅଛି କି କେବେ?
ଆରାଇ ଏ ଏଯାମ ସରିଲାଣି?
କେବେ ସରିଲାନି ନାଁ ଆଉ ଆମ ମାନେ ମୋର ଜଣେ ତାଙ୍କୁ କୋଉ ଲାଗି ଅଛି ଦବ ବୋଲି। ତ ମୁଁ ଭାବିଲି ମୋର ଆଉ ଗୋଟେ କଲ୍
ଥିବ
ହ୍ୟାଲୋ।
ହଁ। ହଁ।
କେବେ କେବେ ଫର୍ମ କେବେ ପଡିଲା କେବେ ପରୀକ୍ଷା ହେଲା?
ଫର୍ମ ତ ବୋଧେ ଫେବୁଆରୀ କି ମାର୍ଚ୍ଚ ମାସରେ ପଡିଥିଲା।
ହୁଁ। ସେ ଟିକ ଜଣେଇଲନି।
ଆ ନା ହଁ ମତେ ରବୀନ୍ଦ୍ର କହୁପ ମୁଁ
ହୁଁ ଜାଣିନଥି ଥିଲିଆଉ
ଫେବୁଆରୀ ମାର୍ଚ୍ଚ ନାଁ ନେଷ୍ଟ ମାନେ ଆଉ ଏଥିରେ କେବେ ପଡିବ।
ନେଷ୍ଟଇୟର୍ ଆର ବର୍ଷ।
ତହସିଲ ର କେବେ ବାହାରିବ?
ତହସିଲି ରୁ ତ ନୋଟିସି କିଛି ଆସୁନି?
କହୁନଥିଲେ ଦୁଇ ହଜାର ସତେଇଶି ପାଇଁ ଯଦି ହବ ପଢାପଢି କରିବା ପାଇଁ।
ହଁ। କହ।
ମୁଁ ଭାବିଲି ସେପଟେ କଥା ହଉଛି ନା ସେଥିପାଇଁ। ହଁ ଖାଇଛି ପୁଅ ଆଣିଥିଲା। ସୋଲା ଆ ଥିଲା ଖାଇଚି
ଭଲ
ଆଁ ତୁ କଳା କଲୁନି ହେଲା ଆଉ କଣ କହ କଣ କହୁଛି କହ ତୁ ଆଜି କଣ ଶୋଇନୁ ତତେ ସନ୍ଧ୍ୟା ବେଳୁ ନିଦ ଲାଗେ
ଶୋଇନି
କଣ ମୁଁ କହିଲି ତ କୋହୁ ସନ୍ଧ୍ୟାଆଳୁ ତତେ ନିଦ ଲାଗେ ଆଜି କଣ ଶୋଇନୁ
ଡ୍ରେସ୍ ସିଲେଇ କରିବାକୁ ଯାଇଥିଲି।
କୋଉଠି
ଭାଉଜଙ୍କ ପାଖ
ତୁ ସିଲେଇ ବି ଜାଣିଚୁ
ହଁ
ଭଲ ସେ ମାନେ ସିଲେଇ କରୁଛନ୍ତି ବା
ହଁ
ସେ ଆଉ କୋଉ କୋଉ
ରଜ ପାଇଁ ଡ୍ରେସ୍ କରି ସାଇଲୁଣି
ନା ଅଛି ତ ଡ୍ରେସ ମାନେ ବ୍ଲାଉଜ ଭଲ ଡିଜାଇନ କରୁଚନ୍ତି ନା
ହଁ ସବୁ ଡିଜାଇନ କରୁଛନ୍ତି
ମୋ ଭାଉଜ ବି କରୁଛନ୍ତି ଯେ ତାଙ୍କୁ ଟିକେ ସମୟ ବି ହଉନି ଭାଉଜଙ୍କୁ ସେଥିପାଇଁ ଭଲ କର ଦିଅନ୍ତି କରନ୍ତି ହ ଖାଇ ପିଇ ତୁ ଶୋଇବୁ ଆଉ ହ ତୁ ଶୁଶୁ ରାତି ଏଗାରଟା ବାରଟା ଏମତି ।
ନା ମୁଁ ଦଶଟା ସାଢେ ଦଶଟା ।
ମୋର ସବୁ କାମ ସାରିକି ସୋଇିଲା ବେଳକୁ ଡେରି । ମେଘ ହବ ମେଘ ହବ କହିଲୁ ମେଘନା ଆଉ କିଛି । ଠିକ୍ ଅଛି ।
ମେଘ ହେଇନି । ଘଡଘଡି ମାରିଥିଲେ ।
ଘଡଘଡ଼ି ଆସିଲା ପରେ ଘଡଘଡ଼ି ଫଟେଇଛି ଶୁବିଯି ।
ବର୍ଷା ହେଇଥିଲା ଆଉ ଆସି ପାରିନଥାନ୍ତେ ।
ସେଇଟା ବି ସତ କଥା । ଆମେ ବି ପଳୀଆସିଲୁ । ସେମାନେ ବି ପଳେଇଚନ୍ତି ।
ହଁ ।
ହୁଁ ।
ଆ କଲ କଲି ହେଲା । ମୋ ନାଁ କିଛି ଏବେ ଶୋ କଲାକି?
ହଁ।
କଣ ଶୋ କଲା କଣ ଦେଖେଇଲା?
ଉଁ ତୋ ନା।
ମୋ ନାଁ।
ହଁ ନାଁ ସର ନେମ୍ ।
ମାନେ କଣ କେମିତି ମୋର ତ ନାହିଁ ଏଥିରେ ।
ଟାଇଟେଲ୍ ।
ମୋର ତ ମୋ ନା ତ ସେବ ନହିଁ ନା ସେଥିପାଇଁ କା ମୋ ନାଁ କେମତି ଶୋ କଲା ମୁଁ ବି ଜାଣିପାରୁନି । ହ୍ୟାଲୋ ।
କେତେଟା ଟାସ୍କ୍ କମ୍ପଲିଟ କଲୁ। କେତେ ଟାସ୍କ ସାରିଲୁ।
କୋଉଟାର ।
ଏଇଟର ।
ଏବେ ଯୋଉ କରଛି ତ? ହ୍ୟାଲୋ ।
ହଁ ।
ତୁ ତୁ ହେଲା। ମୁଁ ଆଉ କାହାକୁ କରିନି ଏପର୍ଯ୍ୟନ୍ତ।
ଓକେ। ଓକେ। ଠିକ୍ ଅଛି।
ହୋଉ କୁହ। ଟେନ ମିନଟ ଅଲରେଡି ହେଇଗଲାଣି।
ହୁଁ।
ଟେନ କହିଲେକି ପଡ଼ିଦେବେ।
କଣ?
ତେର ମିନିଟ ଅଲରେଡି ହେଇଗଲାଣି କରିବା କଲ ଏଣ୍ଡେ। ହୁଁ।
ପଟିଯିବା କଥା କଲ ଅ ଅ ଆଉ କହିଲ ଆପେ ଆପେ କଟିଯିବା କଥା। କିନ୍ତୁ କଟିିନି।
କଟି ଯିବା କ ହଁ ମୁଁ ଦେଖିଆ କେତେ ସମୟରେ କେତେ ସମୟରେ ଦିଆ ଅପଦିନି
ହଁ।
ଆଉ କଣ ରୁଟି ନା ରାତିରେ ଭାତ?
ଭାତ
ହୁଁ। ହ ଆଉ କଣ କହୁଛୁ କହ?
ତମର କଣ ରୁଟି?
ନା ନା ଆମର ଭା ଆଜି କିନ୍ତୁ ଆମର ଭାତ କିଏ ଖାଇବେନି ରାତିରେ କୁ ଜଳଖିଆ ଖାଇକି ଶୋଇବୁ।
ହୁଁ।
ତୁ କଣ ଖାଇଦେବି । ରାତି ଖାଇବା ଟା ଏତେ ଜରୁରୀ ନୁହଁ।
ଆ ତମ ଭାଇ ଭଉଣୀ କଣ କରୁଛନ୍ତି।
ଆମ ଝିଅ ପାଠ ପଢୁଚି ଆ ଦି ଜଣଙ୍କୁ ଟିଉସନ ଆସିଲେ। ଝିଅ ପଢୁଥିଲା ସେ ଯଉ ଗଲେ ଗୀତ ଦିନସ କୁ ନେଇକି ଆସିଲେ ପୁଣି ପଢଉଥିବ।